ହ୍ୟାଲୋ ଦ୍ଭାଉଜ ଜୟ ଗୁରୁ।
ଜୟ ଗୁରୁ ଜୟ ଗୁରୁ
ହୁଁ କଣ କରୁଛ?
କଣ କରିବି ଆଉ ଏଇଠି ତ କାମ ସଇଲା ଏବେ ଆଉ।
ହୁଁ ଆଉ ଖିଆ ପିଆ ସବୁ ସରିଗଲା ନା!
ହଁ ଖିଆପିଆ ସରିଲା ବାସନ ମାଜି ସାଇଲି ଆଉ ଛୁଆମାନେ ଏଇଠି ବସିଥିଲେ ତ ଗପ ଗପୁଥିଲି ଆଉ ଏତେ ଜଲଦି କଣ ନିଦ ଲାଗିବ ଗପୁଥିଲ।
କାଲି ସନ ଡେ ତାଙ୍କର ରଜ ଆଉ
ହଁ ସଣ୍ଡେ ହେଲେ ରଜ ପୁଣି ଝିଅ ଟା ତମର ଉଠିବ କେତେଟାରେ କହିଲ ଉଠିବ ଆଠଟା ବେଳକୁ
ହଁ ମୁଁ ବି ସେୟା କରୁଥିଲି ଯେତେବେଳେ ଝିଅ ଥିଲି। ମୁଁ ସବୁଦିନ ତ ସାତଟାରେ ଉଠିବି
ହଁ।
ବାହାରି ଭୁରି ଯିବି ଡିଉଟି ମୁଁ ସାତଟାରେ ଉଠିବି ତ ବାଥରୁମ ଯିବି ଗା ଧେଇବି ବାହାରିଲି ଚାଲିଲି ମୋର ଆଠଟାରେ କିନ୍ତୁ ହ ସଣ୍ଡେ ଥିବ ମାନେ ସାଢେ ଆଠଟା ନଅଟା ସେ ପର୍ଯ୍ୟନ୍ତ କେଇ ଉଠେଇବେନି ବି ମତେ ଆଉ ଯଉ ମମି ଖାଲି କହିବ କହିବ ନା ନା ତାକୁ କେହି ଉଠାଅନି ଆଜି ସଣ୍ଡେ ତା ଦିନ ଆଜି
ତାନ୍ତ ଏଲୟୋ ହବ
ମୁଁ ରାଗି ନା ମୁଁ କହିବି ସଣ୍ଡେ ଟା ମୋ ଦିନ
ହୁଁ ନାଇଁ ଏମିତି ଅଡୁଆ ଗୋଟେ ଲାଗିବ ନା ଲେଟରେ ଉଠିଲେ। ଆଉ ଲେଟ ରେ ଫେ ସେ ହବ ଆଠଟା ପୂର୍ବରୁ ଯେମିତି ଗାଧେଇ ପଡିଥିବ ସେ କିନ୍ତୁ ଆଠଟାରେ ଉଠିବ ଆଉ
ସଣ୍ଡେ ଦିନ ତ ମୁ ବାରଟାରେ ଗାଧେ
ଏ ସେଇଟା କଣ ଭଲ
ମୁଁ ସଣ୍ଡେ ଦିନ ଘରେ ଥାଏ ନା ଆରେ ସାଡେ ଯିବି ମାଛ ଚିକେନ ଯାହା ଆଣିବା କଥା ଆଣିବି ପରିବା ପତ୍ର ଯାହା ଆଣିବା କଥା ଆଣିବି ସବୁ ଆଣିଉନି ତାପରେ ଲେଟ ରେ ଗାଧୋଇବି ଯଦି ବାଇଚାନ୍ସ ଡି ୟୁ ଟି ଡାକିଦେଲେ
ହଁ।
ତାହେଲେ ଦଶଟାରେ ଯିବି ଗୋଟେ ବାଜି ଯାଏ ଆସୁ ଆସୁ
ଆସିଲା ବେଳକୁ
ତାପରେ ଯାଇଁ ଗାଧାଏ ନହେଲେ ନାଇଁ ଦଶଟା ଏଗାରଟାରେ ଗାଧାଏ ହ-
ଯେ ପର୍ଯ୍ୟନ୍ତ ଗାଧୁଆ ପାଧୁଆ ହେଇନଥିବ ସଡ଼ନଲି ଯଦି ଡାକିଦେବେ ତହେଲେ ଯିବାକୁ ପଡ଼ିବ ଆଉ
ହଁ।
ହଁ ହଁ ହଁ ସେମିତି ଟିକେ ମଜା ମସ୍ତି କରୁଛନ୍ତି ଏବେ ମୋବାଇଲ ଦେଖୁଥିଲେ। ଭାଇଙ୍କ ଫୋନ ମୁଁ ନେଇ ଆସିଲି ଆଉ ମୋ ଫୋନ ତ ଚାର୍ଜ ନାହିଁ ଏବେ ଶୋଇବେ ମୁଁ ଲାଇଟ୍ ଫାଇଟ ବନ୍ଦ କରିଦେଇକରି ଆସିଲି ମୁଁ କହିଲି ସୁଅ ଆଉ।
ସହିତ। ତ ମସ୍ତି ହଉଥିବେ।
ମସ୍ତି ହଉଛି ଆଉ ତାପରେ। ମୁଁ ବି ଟିକେ ସବୁଦିନ ପାଞ୍ଚଟାରେ ଉଠେ ଖାଲି ଟିକେ ସାଢେ ପାଞ୍ଚଟା ଛଅଟା ହେଇଯାଏ।
ହଁ।
ଛଅଟା ହେଇଯାଏ ସାଢେ ଛଅଟା ତ କେବେ ହେଇନି ସେଇ ଛଅଟା ହେଇଯାଏ।
ଛୁଆ ମାନେ ତ ଜିବାର ନାହିଁ।
ଯିବାର ନାହିଁ ତାପରେ ଟିଫିିନ ତ ବନା ନାହିଁ। ଉ ଝାଡୁ ଫାଡୁ ହବ ପୂଜା ହବ ନାସ୍ତା ବନା ହବ ଆଉ ଏଇତ ଆଉ। ଆଉ କଣ ଆଉ କଣ ବନେଇଥିଲ ଖାଇବା।
ଆଜି ଆଜି ବନେଇଥିଲି ରୁଟି।
ହଁ।
ସେ ଯୋଉ ନାଲି ଚଣା ନୁହଁ।
ନାଲି ଚଣା ଆଳୁ ତର୍କାରୀ।
ଆଉ ତା'ପରେ କ୍ଷୀର।
ହେଲା ଆଉ, କ'ଣ ଅଛି?
ହୁଁ। ଆଉ ତମେ କ'ଣ ନା---ଥିଲ?
ମୁଁ ରୁଟି ଆଉ ସୋୟାବିିନ୍‌ ତର୍କାରୀ କର୍ ଥିଲି।
ଭଲ ଆଉ, ରୁଟି ସହିତ ସୋୟବିନ୍‌ ତର୍କାରୀ ତ ଉଡ଼ିବ ପୁରା ଆଉ।
ଜମିବ ନାଇଁ। ପୁରା ମାନେ, ଆଉ କାଇଁ କଉଚୁ।
ବାପା-ମା ଶୋଇଚନ୍ତି ସେ ଘରେ, ମୁଁ ଏ ଘରେ ଶୁଇଚି ଆଉ।
ହୁଁ ବର୍ଷା ହଉଚି ନା?
ବର୍ଷା ହଉଥିଲା, ଛାଡ଼ିଚି ଏବେ ବଧେ।
ଅଁ ହଁ, ଛାଡ଼ିଚି। ସେଇତ ଟପ୍ ଟପ୍ ଟପ୍ ଟପ୍ ହଉଚି ଫୁଣି। ମାନେ ବନ୍ଦ ହଁ, ବନ୍ଦ ହେଇ ଯାଉଚି ଫୁଣି ହଉଚି। ଇଏ କ'ଣ ଗୋଟେ ଯଉ ଇଏ ଥିଲା, କାହାର ଜନ୍ମଦିନ ଥିଲା କି?
କେବେ?
ଏଇ ଯଉ ବାଜୁ ଥିଲାମ। ବାଜୁ ଥିଲା ଯଉ ଗୀତ।
ଗୀତ ବାଜୁ ଥିଲା।
ହୁଁ।
ବୁଝି ପାର୍ଲିନି।
କହୁ ନଥିଲ ଫୋନ୍‌ ରେ ଗୀତ ବାଜୁଚି ବୋଲି? କାହାର ଗୋଟେ ଜନ୍ମଦିନ।
ନା ନା, ଜନ୍ମ ଦିନ ନାଇଁ। ସେ----ଏଠି ସେ ମନ୍ଦିରରେ, ହଁ ମନ୍ଦିରରେ ବା ଥିଲା।
ଶିବ ମନ୍ଦିର ଅଛି ନା, ସେଇଠି ବାଜୁଥିଲା। ତା'ହେଲେ ସେଇଟା ଆବାସ୍‌ ଟା ଘରକୁ ଟାଣୁ ଲା।
ହଁ, ଭଲ ନା ଆଉ ସନ୍ଧ୍ୟା ବଳିଆ ବି ଭଜ ଉଁ, ଭଲ ଅଛି। ଅ
ଆଉ ତମ ଦେହ ଭଲ ଅଛି?
ଆଉ କାମ କେତେ ବାଟ ଗଲା?
ହଁ, ଚାଲ୍ଚି ଆଉ।
କ'ଣ ଏବେ ଯଉ ବନ୍ଧା ବନ୍ଧି ଚାଲ୍ଚି?
ବନ୍ଧା ବନ୍ଧି ଚାଲିଚି।
ନାଇଁ, ବନ୍ଧା ବନ୍ଧି ହେଇନି ଏବେ ଯାଏ। ସେ କାଲି ବଧେ, ଏଇ ଯଉ ଆଗର ଯଉ ବାଲ୍ କୋନି ନାଇଁ।
ହୁଁ।
ସେଇଟାକୁ ବଧେ କାଲି ଭାଙ୍କିବେ।
ଓ ଭାଙ୍ଗିକି ଆଗୁକୁ ବଢ଼େଇବେ।
ନା ନା, ଆଗକୁ ବଢ଼େଇ ବେନି। ଅଧା ଭାଙ୍ଗିକି ତା ଉପରେ ଇ ଲାଗିବ ନା, ହୁଁ ଷ୍ଟିଲ୍‌ର ଲାଗିବ।
ସେଟା ପୋତିବେ ଯଉଟା ନାଇଁ।
ହଁ।
ଓହୋ। ନ ଭାଙ୍ଗିଲେ ସିମେଣ୍ଟ ଦେବେ ନା ସେଟା ହେବନି ସେଟା ଡ୍ରିଲିଂ। କରିବେ ଆଉ ଭାଙ୍ଗିବେ କଣ ହେଟା ଡ୍ରେଲିଂ କରିବେ।
ନାଇଁ ଏପଟ ଗୁଡାକ ବି ଭାଙ୍ଗି ଦେଇଛନ୍ତି ଯୋଉ ସିଡି ସାଇଡ ଟା ନଥିଲା।
ହଁ।
ସେଇଗଡା ଭାଙ୍ଗି ଦେଇଛନ୍ତି ହଁ ସିରି ବନଉଛନ୍ତି ତ।
ହୁଁ ହୁଁ ଉପର ପାଇଁ ନାଇଁ।
ହଁ।
ହ।
ଆଉ
ଆଉ କଣ କୁହ? ଆଉ ଦିନରେ କଣ ବନେଇଥିଲ।
ଖରାବେଳେ ଖରାବେଳେ ବନେଇଥିଲି ଭାତ ଉ ଆଉ ମ ମୁଗଡାଲି ଆଉ ଇଏ ସଜନା ପ ଯୋଉ ଶାଗ ନୁହଁ।
ହଁ।
ପକେଇ କିରି ରନ୍ଧା ହେଇଥିଲା ଆଉ। ତାପରେ ହେଇ ଥିଲା ଭେଣ୍ଡି ପୋଟଳ କଲରା ଗୋଟା ଭଜା।
ହଁ।
ଆଉ ହେଇଥିଲା। କଣ ଆଳୁ ପୋଟଳ ଛଣା ହେଇଥିଲା। ଆଉ ଛୁନ ଛୁନିଆ ଶାଗ ଭଜା ହେଇଥିଲା।
ଓହୋ ଭଲ ଆଉ।
ଚୁନଚୁନ ସାାଗ ଭାଜାଟା ହଁ। ଟିକେ ଶାଗ ଟା ବେଶୀ ଭଲ ଲାଗେ ତ ସେଥିଲାଗି।
ସୁନ ଶୁନିଆ ସାଗ ଭଜା ଟା ମିଠା ମିଠା ଲାଗେ ଟିକେ
ହଁ ପଖାଳ ସାଙ୍ଗରେ ଗରମ ଗରମ ଭାଜି ଦେଲେ ବଢିଆ ଲାଗେ।
ବଢିଆ ଲାଗିବ ଆଉ ତା ସହିତ ଟିକେ ପିଆଜ ରସୁଣ ଦେଇଦେଲେ।
ହୁଁ।
ଶାଗ ଟା ଆହୁରି ଜମିବ ଆଉ।
ହଁ ଆଉ ବିନା ପିଆଜ ରସୁଣ ରେ ଶାଗର ମହତ୍ଵ ନାହିଁ।
ମୋକ ନାଇ
ହୁଁ
କିଛି ଆବାଜ ହଉଛି ନା। ଏଇ ନାଇଁ ମୋର ତମକୁ କିଛି ଶୁଣା ଯାଉଛି ଏଇ ଯୋଉ ମାନେ କଣ କହିଲ ଆମ ସାଇଡ ରେ ସବୁ ମାନେ କଣ ହେଟା ଲେବର୍ ପିଲାମାନେ ସବୁ ରହିଛନ୍ତି ନା
ଆଚ୍ଛା
ସେ ସ ସବୁ ରୋଷେଇ ବାସ କରିକିରି ଖାଉଛନ୍ତି ନିଜେ ନିଜେ ଏ କି ସେଇଟା ମାନେ ବର୍ତ୍ତନ ଧଉଛନ୍ତି ସେଇଡ଼ା କେତେ ଜୋର ପକାଉଛନ୍ତି
ବର୍ତ୍ତନ ମାଜୁଛନ୍ତି ନା ବର୍ତ୍ତନ ତାଙ୍କ
ହୁ ହୁ ହୁ ପୁରା ମେଲଡି ହେହେହେହେ ପୁରା ମେଲଡି କଲା ଭଳିଆ ହଉଛନ୍ତି
ଯେମତି ଲାଗୁଛି ଗୋଟେ ଗୋଟେ ବଡ ବଡ ଡିସ୍ ମାଜିଲା ଭଳିଆ
ହଁ ହଁ ସେମତି ସେମତି ସେ ପୁରା ଏକା ସାଙ୍ଗେ ରେ ରୋଷେଇ କରି ଖାଉଛନ୍ତି ନା।
ଏକା ସାଙ୍ଗରେ ହେଲେ ଯେମିତି ଭୋଜି ଭାତରେ ଯେତେ ବଡ ବଡ ଡିସ୍ ସେତେ ବଡ ବଡ ଥୋଡି।
ନାଇଁ ନାଇଁ ଏତେ ବଡ ନାଇଁ ଯେଁତି ଆମର ଘରେ।
ନା ନା ଆମେ ଘରେ ସେଆକୁ ମାଜିଲେ ବି ସାଉଣ୍ଡ ହଉନଥ
ସାଉଣ୍ଡ କଣ ଇଏ ପୁଅ ପିଲା ତ।
ହେ କା। ଚିକା ଚୀ ତାକୁ।
କାଚି କାଚି ସଫା କରି ଦଉଛନ୍ତି ସର୍ପରେ ପୁରା ଆଉ। ଉଡେଇ ଉଡେଇ ଆଉ ଆଉ କଣ କରିବି। ଏବେ ପୁଣି ଘଡଘଡି ବିଜୁଳି ଆମ ପଟେ ହଉଚି। ମାନେ ଘଡଘଡି ହଉନି ଟିକେ ବିଜୁଳି ମାରୁଛି।
ଯା ହଉ ଗରମରୁ ତ ଟିକେ ରକ୍ଷା ନା କାଇଁ ନା ଠାକୁର ତ। ହଁ ମାନେ ଅନୁଚରଣ ରେ ଅଛନ୍ତି ଯେ ପୁରା। ଉଁ ଗରମ ଯେ ପ୍ରବଳ ହୁଅନ୍ତା
ହଁ ହଁ ନାଇଁ ଏବେ ଏବେ ଦୁଇ ତିନି ଦିନ ହେଲା ଟିକେ ଭଲ ଲାଗୁଛି।
ହଁ ବର୍ଷା ହଉଛି ବୋଲି ଟିକେ ଶାନ୍ତିରେ ହେଲେ ଶୋଇ ପାରୁ
ଶୋଇବା ଟା ହଁ ଶୋଇବା ଟା ଟିକେ ଶାନ୍ତି ଲାଗୁଛି।
ଆଉ ତାପରେ ଲୋକ ଯୋଉ ସବୁ କାମ କରିବାକୁ ଯାଉଛନ୍ତି ଯେତେ ଜୋର ଖରା ହଉଥିଲା ଯୋଉ। ଲୋକମାନେ କି କଷ୍ଟରେ ଯାଇ କାମକୁ ମତେ ଏତେ ଦୟା ଲାଗୁଥିଲା ପୁରା। ମୁଁ ସେ ଖରାକୁ ଦେଖୁ ଥିବି ଆମର ଏଇଠି ଆସିକି ଲେବର ମାନେ ଯୋଉ ଖଟନ୍ତି ନା ସବୁ। ଦେଖୁ ଥିବି ମୁଁ କୁଏ। ଏତେ ଖରା ହଉଛି ସେମାନେ ସେଁତି ଛାତ ଉପରେ ଠିଆହେଇ କାମ କରୁଛନ୍ତି।
ଖାଲି ମାନେ କିଛି ନଥିବ ତାଙ୍କ ମୁଣ୍ଡରେ ଗୋଟେ ଖାଲି ଗାମଛା ଥିବ।
ହଁ ମୁଁ ସେଇଥିପାଇଁ ବେଶୀ ମତେ ଟିକେ ଦୟଆ ଲାଗେ।
ସିଏ ତ କାମ କରିବେ ପଇସା ନେବେ ଆଉ ଦୟା।
ଆ ଆଜି ଆଉ ଇଏ ଗୋ ଆମର ଏବେ ଯୋଉ। ଗୋଟେ ସ୍ତ୍ରୀ ଲୋକଟେ ଆସି ମାନେ। କାମ କରୁଚି ରେଜାଟେ ହେଲା। ସିଏ ପୁରା ବର୍ଷା ପକେଇ ଓଦା ହେଇଯାଇଚି ସେପଟ ସାଇଡ ସବୁ ହେଲା। ସିଏ ଆମ ଦୁଆର ମୁହଁ ପାଖକୁ ମୁଣ୍ଡ ଦେଇ କିରି ଶୋଇଛି ଖରା ବେଳେ। ମୁଁ କହିଲି କେମିତି ସବୁ ଲୋକ ଶୋଉଛନ୍ତି ବସିଛନ୍ତି।
ଓ ହଁ ହଉ ଠିକ ଅଛି ରଖୁଛି ନା।
ହଉ ଠିକ ଅଛି।